ହ୍ୟାଲୋ।
ଆଜ୍ଞା ଉଁ।
ହଁ ଆପଣ ଏବେ ଫ୍ରି ଅଛନ୍ତି?
ଆଜ୍ଞା ଫ୍ରି ଅଛି।
ମୁଁ କହୁଥିଲି ଯେ ଯୋଉ ଆମର ରଥଯାତ୍ରା ଏବେ ତ ଆଷାଢ ମାସ ବା ରଥଯାତ୍ରା। ଆଉ ତ ରଥଯାତ୍ରା ପାଇଁ ଆମର ତ ଇଆଡେ ବହୁତ ସାରା ପ୍ରସ୍ତୁତି ହେଲାଣି ଯେହେତୁ ଗାଁ ଗାଁ ରେ ବି ଧର ଛୋଟ ବଡ଼ କି ଛୋଟ ପିଲାମାନେ ହୁଅନ୍ତୁ କି ବଡ଼ ପିଲାମାନେ ବି ସବୁ ଏକାଠି ହେଇକି ର ଥ ତିଆରି କଲେଣିି କାଠ ଆସିକି ଆମର ମିସ୍ତ୍ରୀ ମାନେ ତିଆରି କଲେଣି ରଥ ତିଆରି ଟା ଶରୀର ସବୁ ଯାହା ହେଇସାରିଲାଣି। ତ ରଥ ତିଆରି ହେଇସାରିଲା ପରେ ସେଠି ରଥ ଉପରେ ସବୁ ରଙ୍ଗ ମାନେ ସେ ଆମର ଦେବଦଳନ ତାଳଧ୍ୱଜ ନନ୍ଦିଘୋଷ ରଥ ର ଅଲଗା ଅଲଗା ସବୁ ଯୋଉ ଯୋଉ କଲର ର ସବୁ କପଡ଼ା ଲାଗେ ସବୁ କପଡ଼ା ବି ଆସିକି ରହିଛି। ତ ଆପଣଙ୍କ ଆଡେ ରଥଯାତ୍ରା ପାଇଁ କଣ ପ୍ରସ୍ତୁତି ହେଲାଣି?
ଏମିତି ବହୁତ ଦଳରେ ତିନି ଚାରିଟି ଦଳର ସବୁ ରଥ ତିଆରି କରନ୍ତି ଆଉ
ଆମର ବି ସେମିତି ପାଠରେ କିଛି ପିଲାମାନେ ଏ ତେ କେବଳେ ଛୋଟ ଛୋଟ ବାଉଁଶ କଣି କାଟିକି ସେଥିରେ କପଡା ଗୁଡିକ କରନ୍ତି ଯୋଉମାନେ ଛୋଟ ଟ ରଥ କରନ୍ତି। ଆଉ ଯୋଉମାନେ କାଠରେ କରନ୍ତି ସେମାନେ ବଡ ବଡ କାଠ ଆଣିକି ବଡ ରଥ ତିଆରି କରନ୍ତି ସେମାନଙ୍କର ପ୍ରସ୍ତୁତି ପ୍ରାୟ ସରିବା ଉପରେ ମାନେ ସେମାନେ କାଠରେ ସବୁ ତିଆରି କରିବା ଅଧା ଅଧି ସରିଗଲାଣି। ଆଉ ଯୋଉମାନେ ଛୋଟ ଛୋଟ କଥା କରିବେ ଯେମିତି ଛୋଟ ପିଲାମାନେ ସେମାନେ ଆରମ୍ଭ କରିନାହାନ୍ତି କାହିଁକିନା ସେମାନଙ୍କର ଛୋଟ ରଥ ସରିଯିବ ସେଥିଲାଗି ସେମାନେ ଆରମ୍ଭ କରିନାହାନ୍ତି ସେମାନେ ମଧ୍ୟ ଆରମ୍ଭ କରିଦେବେ। ଆଉ ସେମାନେ ରଥ ତିଆରି କରିବେ ତାପରେ ତ ଯେମିତି କୀର୍ତ୍ତନ କରିକି ଗାଁ ରେ ବୁଲେଇବେ। ଏ ସବୁ ଘରେ ଘରେ ରଖିକି ସମସ୍ତେ ନେଇ ଭୋଗ ଦିଅନ୍ତି। ଆଉ ଜଣେ ବ୍ରାହ୍ମଣ ବି ତାଙ୍କ ସହିତ ବୁଲନ୍ତି ପୂଜା କରିବା ପାଇଁ। ଆ ସମସ୍ତଙ୍କ ଭୋଗ ପୂଜା ହୁଏ। ତାପରେ ଆମ ଗାଁରେ ଗୋଟେ ମଠ ଅଛି ସେଇ ଠାକୁର ଆମର ର ଆମ ଯଉ ତୁ ସେ ଗ୍ରାମ ଦେବତୀ ସେଇଠିକି ଯାଇକି ତାଙ୍କ ପାଖରେ ପ୍ରଥମେ ଭୋଗ ଲାଗେ ତାପରେ ଗାଁ ସାରା ବୁଲନ୍ତି। ବୁଲେଇ ସାରିଲା ପରେ ତାପରେ ଯେମତି ଜାଣିଥିବେ କି ସବୁଆଡେ ଏ ପିଲାମାନେ ରାସ୍ତା ଉପରେ ନିରଥ ରଖିକି ଠାକୁରଙ୍କ ନାଁରେ ପଇସା ଆଦାୟ କରନ୍ତି ସେମିତି ବି କରନ୍ତି। ଏ ଯୋଉମାନେ ଲୋକ ସବୁ ରାସ୍ତାରେ ଯାଆନ୍ତି ପଇସା ଆଦାୟ କରନ୍ତି ତାକୁ ପଇସା ନେଇକି ରଖନ୍ତି କିଛି ପିଲା ରଖି ଦିଅନ୍ତି ମାନେ ପର ବର୍ଷର ରଥରେ କାର୍ଯ୍ୟରେ ଲଗେଇବା ପାଇଁ ଆଉ କିଛି ପିଲା ବହୁତ କିଛି କରିଦିଅନ୍ତି ଏମିତି ସବୁ କରନ୍ତି ଆଉ ଆପଣଙ୍କ ପଟେ କେମିତି କଣ କରନ୍ତି।
ତାପଟେ ବି ସେମିତି ପିଲାମାନେ ମାନେ ସବୁ ପଇସା ଆଦାୟ କରନ୍ତି ଘର ଘର ପାଇଁ ବି ଲୋକମାନେ ଖୁସ ନେଇକି ଦେଦୁ। ଛୋଟ ପିଲା ହୁଅନ୍ତୁ କି ବଡ ପିଲା ହୁଅନ୍ତୁ ଗୋଟେ ଆଗ୍ରହ କରିକି ଠାକୁରଙ୍କ କାମରେ ଯାହାକୁ ଯାହା ମିଳିଲେ ବି ସେମାନେ ବି ପଇସା ଆକାରରେ ହେଉ କି କାମ ଆକାରରେ ସମସ୍ତେ ଛୋଟ ବଡ଼ ସାହାଯ୍ୟ କରନ୍ତି। ଆମର ବି ଏପଟେ ବ୍ରାହ୍ମଣ ପୂଜା କରନ୍ତି ଆସିକି ରଥ ଗାଁ ବୁଲାଯାଏ। ଆଉ ରାତିରେ ମାନେ ରଥ ତ ସନ୍ଧ୍ୟା ହେଲା ପରେ ମାଉସୀ ମାଙ୍କ ଘରକୁ ମାନେ ଗାଁରେ ବି ସେମିତି ନିଅମ ଏମିତି ଜଣଙ୍କ ଘର ମାଉସୀ ମା ଥିବ ତାଙ୍କ ଘରେ ଆଣିକି ରଥ ଛାଡ଼ି ଦେଇକି ଯାଆନ୍ତି। ପୁଣି ବାହୁଡ଼ା ଦିନ। ସିଏ ତାଙ୍କର ସେତେବେଳେ ବାହୁଡ଼ିବେ ତ ରଥ ସେଠୁ ଯାଏ ତ ଏବେ ବି ତ ପୁରୀ ରେ ବି ରଥଯାତ୍ରା ପାଇଁ ବହୁତ ଜୋରସୋର ରେ ପ୍ରସ୍ତୁତି ଆରମ୍ଭ ହେଲାଣି ନ୍ୟୁଜ ରେ ଦଉଛି। ଅ ଏଥର ତ ପୂର୍ବ ବର୍ଷ ଅପେକ୍ଷା ପୁରା ଚଳିତ ବର୍ଷ ଅସମ୍ଭାଳ ଭିଡା ହବାର ସମ୍ଭାବନା ଅଛି। କାରଣ ଆମ ମାନେ ବାହାରୁ ବି ବହୁତ ଭକ୍ତ ଆସୁଛନ୍ତି। ବିଦେଶୀ ଭକ୍ତ ମାନ ଆସୁଛନ୍ତି। ତ ପୁରୀରେ ବି ସେମିତି ପୁରା କଡା କଡି ସୁରକ୍ଷା ଯେମିତି ଆମର। ଗାଡି ମଟର ମାନେ ବହୁତ ଜାମ୍ ହେଇଯାଉଛି ଦଳା ଚକଟାରେ ବି ଲୋକମାନେ ବହୁତ ଲୋକ ଲୋକ ମରିଯାଉଛନ୍ତି କି ଅଂଶୁଘାତ ହେଇଯାଉଛନ୍ତି ତାଙ୍କ ପାଇଁ ୱାରସ୍ ପାଣି। ଏମିତି କି ପୋଲିସ ମାନେ ବି ପୁରା ମାନେ ନର୍ମାଲ ସାଧାରଣ ପୋଷାକରେ ରହିବେ ଯେ ଅଛି ନା ଡର ଅଛି କାଳେ କିଛି ଅସୁବିଧା କିଏ କରିଦେବ। ତ ବହୁତ ସାରା ପ୍ରିପାରେସନ ହେଇସାରିଲାଣି ଆଉ ଆମ ଆଡେ ତ ରଥଯାତ୍ରା ପୂର୍ବବ ତି ହୁଏ। ଅ ସବୁ ଭୋଗରାଗ ସମସ୍ତିଙ୍କର ଭୋଗରାଗ ନେଇକି ଗୋଟେ ଜାଗାରେ ଏକାଠି କରନ୍ତି। ଯେହେତୁ ରଥଯାତ୍ରା ବାହାରିବୁ ମାନେ ସମସ୍ତେ ତ ଯିବେ ସମସ୍ତେ ଭୂଗରାଗ ସବୁ ଏକାଠି କରିଦିଅନ୍ତି ଗୋଟେ ଜାଗାରେ। ତ ଗାଁ ସାରା ଲୋକ ସମସ୍ତେ ଯାଆନ୍ତି ଆଉ ମନ୍ଦିରରେ ବି ଭୋଜି ହୁଏ। ମାନେ ଗାଁ ଲୋକ ସାରା ଗାଁ ସାରା ଲୋକ ଥାନ୍ ସେ ବାହାର ଲୋକ ବି ଯିଏ ଆସନ୍ତି ପ୍ରସାଦ ପାଆନ୍ତି ତ ଖାଇକି। ହଁ ତ ସେଠୁ ତାପରେ ରଥ ଟାଣିକି ପିଲାମାନେ ଘରକୁ ଯାଆନ୍ତି ଏଠି ଏଥରେ ବି ତ ଗାଁ ଗାଁରେ ଦଳ ଦଳିକି କଲେଣିି। ଆ ଗୋଟେ ଗାଁ ରେ ତିନିଟା ଚାରିଟା ରଥ ବି । ଛୋଟ ଛୁଆମାନେ ଛୋଟ ଛୋଟ ରଥ କରୁଛନ୍ତି। ଆଉ ବଡ଼ ପିଲାମାନେ ମିଶିକି ଗୋଟେ ବଡ଼ ରଥ କରୁଛନ୍ତି। ତ ଆମର ଏପଟେ ସେ ଯେତେବେଳେ ରଥ ନିଅନ୍ତି ଝୋଟ, ଧୂପ, ଦୀପ ତ ଏମିତି ଆଳତି ହୁଏ। ତ ଯାହା ଘରେ ବି ମାନେ ଘର ଘର ଯେତେବେଳେ ବୁଲନ୍ତି ସମସ୍ତେ ଭୋଗ ଦିଅନ୍ତି ଏବଂ ବନ୍ଦାନ୍ତି ବି ଠାକୁରଙ୍କୁ ଆଉ ଆପଣ ଙ୍କ ଆଡ଼େ ବି ଯେଉଁ ଗାଁ ଗାଁ ବୁଲିଲାବେଳେ ବନ୍ଦାନ୍ତି।
ଉଁ ତାମଲେ ବୁଲନ୍ତି ଠାକୁର ତାଙ୍କେ ପୂଜା କରେ ପୂଜାର୍ଚ୍ଚନା କର। ଆଉ ସବୁ ସବୁ ଗାଁ ଭଳି ଆମ ଗାଁରେ କରାଯାଏ। ଆଉ ସବୁଆଡେ ଠାକୁରଙ୍କୁ ମନେ ଆସିଲା ପରେ ଠାକୁରଙ୍କୁ ଶୁଣେଇ ଆମ ଆମର ଯୋଉ ମଠ ଯେମିତି କହିଲି ସେଇଠି ସ୍ଥାପନା କରି ରଖାଯାଏ। ପୁଣି ପର ବର୍ଷ ଆସିଲେ ପୁଣି ସେଇଠୁ ଠାକୁରଙ୍କୁ ଆଣି ଆସ୍ଥାନ ସଜେ ପୂଜା କରି ଏ ସବୁ ରୀତିନୀତି ଅନୁସାରେ ତାଙ୍କୁ ରଖନ୍ତି ପୁଣି ପୂଜା ଅର୍ଚ୍ଚନା କରନ୍ତି। ଆଉ ଗାଁରେ ବୁଲାନ୍ତି ଉଁ ଯେମିତି କିି ଆପଣ କହିଲେ ପୁରୀ କଥା। ଆଉ ପୁରୀ ତ ରଥଯାତ୍ରାରେ ମାନେ ଯାହାର ଯେମିତି ସୌଭାଗ୍ୟ ଥିଲେ। ଏ ଠାକୁରଙ୍କୁ ରାଥରେ ବସିବାର ଦେଖିବାକୁ ମିଳେ। ଆଉ ଯେହେତୁ ଆମ୍ ଆ ମତେ ଏପର୍ଯ୍ୟନ୍ତ ସେମିତି ସୌଭାଗ୍ୟ ମିଳିନି। କି ଜାଗାର ଡୋରି ଲାଗିନି ରଥରେ ଯିବା ପାଇଁ କେବେ। ଅ କି ରଥ ଦୌଡି ଟା ଟାଣିବା ପାଇଁ ହୁଏନି। କେବେ ଯାଇହୁଏନି ଏତେ ଭିଡରେ। ଘରେ ବି ନିଅନ୍ତିନି ଏତେ ଭିଡରେ ଯିବା ଲାଗି ଯେହେତୁ ବହୁତ ବହୁତ ତ ଆସନ୍ତି ବହୁତ ଅଧିକା ଭିଡ ହୁଏ ତେଣୁ ଯାଇ ହୁଏନି। ସେଠିକି ନ ଯାଇ ହେଲେ ନାଇଁ। ଏଇ ଯୋଉ କାଲୁଘରେ ରଥ ହୁଏ ସେ ରଥ ଦଉଡ଼ି ଟାଣିକି ବି ବହୁତ ଭଲ ଲାଗେ ସମସ୍ତେ ଛୋଟ ଛୋଟ ପିଲା ଯୋଉମାନଙ୍କର ପୁରା ଛୋଟ ଛୋଟ ପିଲା ବି ସେମାନଙ୍କୁ ବି କାଖେଇକି ନେଇ ପିଲାଙ୍କ ହାତରେ ବି ରଥ ଦଉଡି ଟଣାନ୍ତି। ରଥ ଦଉଡ଼ି ଟାଣିଲେ। ବହୁତ ପାପକ୍ଷୟ ହେଇଯାଏ ବୋଲି କୁହନ୍ତି। ଆଉ ସେଥିପାଇଁ ସେମାନଙ୍କୁ ମଧ୍ୟ ନେଇକି ରଥରେ ଦଉଡି ଟଣାନ୍ତି। ସମସ୍ତେ ଗାଁ ସାରା ଲୋକ ସମସ୍ତେ ବହୁତ ସହଯୋଗ କରନ୍ତି ପିଲାମାନଙ୍କୁ ରଥରେ। ଉଁ ସମସ୍ତେ ମାନେ ଗାଁରେ ତ ଯେହେତୁ ବାହାର ଜାଗାରେ ଏ କଣ ମାନେ କାହାକୁ ପଚାରିବନି କି କଣ କଲାନକଲା କିନ୍ତୁ ଗାଁରେ ଯେ ସମସ୍ତେ ସହଯୋଗ କରନ୍ତି। ଏତି ସବୁ ଭଲରେ କରନ୍ତି ରଥଯାତ୍ରା। ବହୁତ ଭଲରେ ପାଳନ କରାଯାଏ। ଆଉ ଏଇ
ପାଖରେ ଆମର ସୁକିନ୍ଦାରେ ଗୋ ଗୋଟେ ବଡ଼ ଜଗନ୍ନାଥ।
ମନ୍ଦିର ଅଛି ବି ଯାଇକି ଯାତ୍ରା ଦେଖୁ ଆଉ ସେଠି କିଛି ହୁଏନି। ଏତେ ଭିଡ ଥାଏ ତା ପିକେ ପିକେ କିଛି କିଛି ଲୋକଟା ଆଣି ପାରନ୍ତି ଏମିତି ସବୁ ହୁଏ। ଆପଣ ରଥଯାତ୍ରାକୁ
ହଁ ତ ଆପଣ ଯେମିତି କହିଲେ ସୁକିନ୍ଦା ତ ମୁଁ ବି ସେଠିକି ବହୁତ ଥର ଯାଇଛି। ତ ଏଠି ଗୋଟେ ବଡ ମୀନାବଜାର ତ ଠାକୁରଙ୍କ ମାନେ ଏଠି ବି ସୌଭାଗ୍ୟର କଥା ଯାଏ ରଥରେ ଆପଣଙ୍କୁ ଚଢିବାକୁ ସୁଯୋଗ ମିଳିଥାଏ ଯେତେବେଳେ ରଥ ମାନେ ତାଙ୍କ ରଥ ଛକରେ ଆସିକି ରୁହେ ସେ ଚଢି ସେଠି ଯାଇକି ଠାକୁରଙ୍କ ମାନେ ଏଠି ପାଖରେ ଦର୍ଶନ କରିପାରିବେ ଆଉ ସେଠି ଗୋଟେ ବଡ ମୀନା ବଜାର ଯୋଉଠି ସବୁ ପ୍ରକାର ଦୋଳି, ଖାଇବା ଜିନିଷ ଆଉ ସବୁ ସଜବାଜର ଜିନିଷ ମିଳିଥାଏ। ତ ମୁଁ ତ ସେଠିକି ଯିବାକୁ ବହୁତ ଭଲପାଏ ସବୁ ପ୍ରକାର ଜିନିଷ ଯେହେତୁ ଗୋଟେ ଜାଗାରେ ତ ସେଇଠି ମିନା ବଜାର ଭିତରେ ପାଞ୍ଚ ଟଙ୍କିଆ, ଦଶ ଟଙ୍କିଆ ତ ତିରିଶ ଟଙ୍କିଆ ଏମିତି ସବୁ ଷାଠିଏ ଟଙ୍କିଆ ସବୁ ପ୍ରକାରର ଦୋକାନ ପଡିଥାଏ। ଖାଇବା ଷ୍ଟଲ ତ ବହୁତ ପ୍ରକାର ଥାଏ। ଚାଉମିିନ ଥାଏ ମୋମୋସ ଥାଏ। ଆଉ କୁଲଫି ଆଇ କ୍ରିମ୍ ତ ତାପରେ ଆମର ଯୋଉ ସ୍ନୋ ବିସ୍କୁଟ ଥାଏ। ବହୁତ ପ୍ରକାରର ଖାଇବା ଥାଏ। ତା ସହିତ ବହୁତ ପ୍ରକାରର ଦୋଳି ଯେମିତି ଆମର ଯୋଉ ଛୁଆମାନଙ୍କର ବେଲୁନ ଦୋଳି କାର ଦୋଳି ଏମିତି ବହୁତ ପ୍ରକାରର ଆୟୋଜନ ଥାଏ। ରଙ୍ଗ ବେରଙ୍ଗର ସବୁ ଆଲୋକ ବି ଥାଏ। ତ ତାପରେ ସେଠିକି ହେଲା ତାପରେ ପୁରୀରେ ତ ଆପଣ ଆମ ଜାଣିଥିବେ ଯେ ଜଗନ୍ନାଥଙ୍କର ପ୍ରଥମେ ଯୋଉ ଦେବସ୍ନାନ ପୂର୍ଣ୍ଣିମାରେ ସେ ଦେଉଳରୁ ବାହାରି ଆସନ୍ତି। ଶହେ ଆଠ ଗରାରେ ସେ ପ୍ରଥମେ ଗାଧାନ୍ତି ଗାଧେଇ ସାରିଲା ପରେ ସେ ଯେତେବେଳେ ତାଙ୍କୁ ତ ଜ୍ୱର ହୁଏ ବୋଲି ଗୋଟେ କଥାରେ ଅଛି ଯେ ଅନ୍ନସନ ଏକୋଇଶ ଦିନ ପର୍ଯ୍ୟନ୍ତ ରୁହନ୍ତି। ତ ସେଇ ଏକୋଇଶ ଦିନ ତ ପ୍ରବଳ ଅସ୍ଥାୟୀ ଭାବେ ଗରମ ହୁଏ, କାରଣ ପ୍ରଭୁଙ୍କୁ ଜ୍ୱର ହେଇଥାଏ। ତ୍ ତାପରେ ଗୋଟେ ଫୁଲୁରି ତେଲ ବୋଲି ଗୋଟେ ତେଲ ଅଛି ଫୁଲୁରି ଦିହରେ ଯେତେବେଳେ ସେଇଟା ମାଲିସ କରାଯାଏ। ତାପରେ ଆସ୍ତେ ଆସ୍ତେ ତାଙ୍କ ଜ୍ଵର ଭଲ ହୋଇସାରିଲା ପରେ ତାପରେ ସେ ତାଙ୍କର ଗୁଣ୍ଡିଚା ଘରକୁ ଯିବା ପାଇଁ ରଥଯାତ୍ରା ପ୍ରସ୍ତୁତ ହୁଅନ୍ତି। ମାଉସି ମା ଘରକୁ ସିଏ ଯେତେବେଳେ ଯାଆନ୍ତି। ମାଉସୀ ମା ତାଙ୍କର ପୋଡ ନିୟମ ଅଛି ଯେ ପୋଡ ପିଠା ଖାଇଲେ ତ ଫେରନ୍ତି ବାହୁଡା ଦିନ। ପୋଡ ପିଠା ଖାଆନ୍ତି ତାପରେ ଆସିକି ରଥ ତିନି ରଥରେ ଠାକୁରମାନେ ଚର୍ମ ଚୁପିରେ ଦେଖ ସେଟା ତ ସୌଭାଗର କଥା ଯେ ଦେଖିପାରିବେ ଯେ ଠାକୁରଙ୍କୁ ରଥ ଉପରେ ସୁନାବେଶ ହୁଏ। ତ ସୁନାବେଶ ହୁଏ ଆଡପ ବିଜେ ତାପରେ ହୁଏ। ଆଉ ତାପରେ ଆଡପ ଲାଗି ଭୋଗ ହୁଏ। ତ ସେଇ ସମୟରେ ତ ବିଶେଷ କରି ମନ୍ଦିର ରେ ଆମକୁ ଅବଢା ଭୋଗଟା ଖାଉ ଠାକୁରଙ୍କର ସେଇଟା ମିଳେନି କାରଣ ଠାକୁର ଯେହେତୁ ମନ୍ଦିର ଅଭଡା ତାଙ୍କ ପାଇଁ ରନ୍ଧା ଯିବ। ହଁ କିନ୍ତୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ମିଳେ। ହଉ ସେ ପୁରୀ ଗଲେ ତ ଆମର ମାତା ମଠ ଅଛି ଏମାର ମଠ ଅଛି ବହୁତ। ପ୍ରକାରର ମାନେ ଦର୍ଶନୀୟ ସ୍ଥାନ ଅଛି। ସେ ଆମେ ପୁରୀକି ଗଲେ ବହୁତ ପ୍ରକାର କଥା ଶିଖିପାରିବା। ଆଉ ଶ୍ରୀମନ୍ଦିରକୁ ତ ଆପଣ ଯେତେ ଥର ଗଲେ ବି ଆପଣଙ୍କୁ ନୂଆ ଲାଗିବ। କାରଣ ମନ୍ଦିର ଭିତରୁ ଆସିବାକୁ ବି ଇଚ୍ଛା ହବନି ମନ୍ଦିର ଭିତରେ ଯୋଉ ଲକ୍ଷ୍ମୀଙ୍କ ମନ୍ଦିର ଅଛି। ତ ଲକ୍ଷ୍ମୀଙ୍କ ମନ୍ଦିରକୁ ଯିବାକୁ ବହୁତ ଭଲ ଲାଗେ। ଆଉ ଆପଣ କେବେ ପୁରୀଆଡେ ଯାଇଥିଲେ ରଥଯାତ୍ରା ସମୟରେ ନା ଯାଇନାହାନ୍ତି?
ହୁଁ ହୁଁ।
ଜଗାର ଡୋରି ସେମିତି ରଥରେ କେବେ ଲାଗିନି ଯେ ଯାଇପାରିନି। ଅଲଗା ସମୟରେ ଯାଇଛି। ତିନିରୁ ଚାରି ଥର ଯାଇଚି କିନ୍ତୁ ରଥଯାତ୍ରା ସମୟରେ କେବେବି ରଥରେ ଠା କୁରଙ୍କୁ ମୁଁ ଦେଖି ପାରିନି। ଉଁ ପଦ ଠାକୁରଙ୍କର ଇଚ୍ଛା ନାହିଁ କେବେ ତାଙ୍କ ଡୋରି ଲାଗିନି। ଆଉ ଯେବେ ସେମିତି ସୌଭାଗ୍ୟର କଥା ତ ସେଇଟା ଯାହା ଭାଗ୍ୟରେ ଥିବ ଯେ ଦେଖିପାରିବ। ମୋ ଭାଗ୍ୟରେ ଯଦି ଥାଏ ମୁଁ ଆଗକୁ ଯାଇପାରିବି ଆଁ ଉ କିନ୍ତୁ ବହୁତ ଇ ଚ୍ଛା ଥାଏ ଯିବାକୁ ଜଗା ଡୋରି ଟାଣିବାକୁ। ଅଁ ହେଲେ କେବେ ହେଇପାରିନି ସେଇଟା। ଯେବେ ଠାକୁରଙ୍କ ଇଚ୍ଛା ଥିବ ସେବେ ପୁଣି ଯିବି।
ହଉ ତେବେ ମୁଁ ଫ୍ରି ହେଇକି ଆପଣଙ୍କୁ କଲ କରୁଛି ଯଦି ମୋ କାମ ଅଛି ରହୁଚି।
ଆଜ୍ଞା।